ସାଙ୍ଗ କଣ କରୁଛୁ?
ବସିଥିଲି।
ଆଉ ତୋ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି ତ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି। ଆଉ ଖରା ବେଳେ କଣ ଖାଇଥିଲୁ?
ଖରାବେଳେ ଭାତ ଡାଲମା ତୁ କଣ ଖାଇଥିଲୁ?
ମୁଁ ଖରା ବେଳେ ଖାଇଥିଲି ମୁଁ ଖାଇଥିଲି ଭାତ ହଁ ଆଉ ତରକାରୀ।
ହୁଁ।
ଯା।
ଆଚ୍ଛା।
ଆଉ ଭଲ ଘରେ ସମସ୍ତେ? ହଁ। ତମ ଘରେ ସମସ୍ତେ ଭଲ। ଘରେ ସମସ୍ତେ ଭଲ ଅଛନ୍ତି। ତମ ଘରେ?
ହଁ ମୋ ଘରେ ବି ସମସ୍ତେ ଭଲ ଅଛନ୍ତି।
ଆଉ ଆଉ କୁଆଡେ ବୁଲିବାକୁ ଯାଇନୁ?
ନା ମୁଁ ବୁଲିବାକୁ ଯାଇନି ତୁ ଯାଇଥିଲୁ?
ମୁଁ ଯାଇଥିଲି ବୁଲିବାକୁ ପାରାଦୀପ।
ଆଛା। ମୋର ବି ଯିବାର ଅଛି। ଦେଖିବା କଣ ହଉଛି।
ଆମେ ସେଠି ଗଲୁ ବହୁତ ମଜା ଗଲୁ ପୁରା ସାଙ୍ଗ ମାନଙ୍କ ସହିତ ଯାଇଥିଲୁ। ବସ୍ ରେ ପୁରା ନାଚି ନାଚିକି ସେଠି ଗଲୁ ପୁରା ପାଣି ଦେଖିବୁ ମାନେ ବଢିଆ ଲାଗୁଛି। ସେଠି ଦେଖିଲା ବେଳେ ସେଠି ଗାଧେଇଲୁ। ଆମେ ସେଠି ଫେର ବଣଭୋଜି କଲୁ। ସେଠି ବହୁତ ମଜା ଆସିଲା। ଆଉ ସେଠି ତମର ବାହାଘର କାର ନାଇଁ?
ହଁ ମାଉସୀଙ୍କ ବାହାଘର ଥିଲା ପା। ସରିଗଲାଣି।
ଓହୋ ଆଉ କାର ନାହିଁ।
ହଁ। ନା ଏବେ ତ କାହାର ନାହିଁ।
ଆଉ ତମ ବାହାଘରରେ କଣ କଣ ହୁଏ ଟିକେ କହିଲ?
ଆମ ବାହାଘରରେ କିଛି ନାଇଁ ମାଇକ ଫାଇକ୍ ବାଜେ ଡ୍ୟାନସ ଡ୍ୟାନ୍ସ ସବୁ ହୁଏ ଭୋଜି ଭୋଜି ସବୁ ହୁଏ।
ଆଉ ତମର ହଳଦୀ ମେହେନ୍ଦି ନାହିଁ?
ହଁ ହଳଦୀ ମେହେନ୍ଦି ସବୁ ହୁଏ।
ଓ ହୋ।
ତମେ ସେଇଠି ବାହାଘର କେମିତି ହୁଏ?
ଆମର ବି ଏମିତି ହୁଏ ଅଁ ଫାଷ୍ଟେ ଏଁ ହଳଦୀ ଦି କିନା ପୁରା ହଳଦି ମାନେ ପୁଅ ଗ ପୁଅ ବାଘରେ ଥିବା ପୁଅକୁ ନଗା ହବ ଝିଅ ବାହାଘରେ ଥିବ ଝିଅକୁ ନାଗା ହବ ନାଗା ନୁଗି ସବୁ ସରିବା ଫଟୋ ଫଟୋ ଉଠି ଠା ହବ ତାପରେ ଏ ଯୋଉ ହଁ ଫେ ମେହେନ୍ଦୀ ଦିନ ଆସ ବ ଫେରେ ମେହିନ୍ଦୀ ଲଗା ଲୁଗି ହବ ଫେର ଅଁ ବୋଉ ଡ୍ରେସ ଯିବା ଫେରେ ସେମାନେ ଆସିବେ ଏଁ ଯୋ ଅଁ ପୁଅର ଡ୍ରେସ୍ ନେଇକି ସବୁ ନିଆ ନୁଇ ସରିବ ତାପରେ ଏକା ବାହାଘର ଦିନ ଆମେ ସମସ୍ତେ ମେକଅପ୍ ହେଇକି କି ନୂଆ ଡ୍ରେସ ପିନ୍ଧିକି ଆମେ ଆମେ ସବୁ ଚୁସ୍ କରିଥିଲୁ ଆ ମେହନ୍ଦୀ ସବୁ ମୋବାଇଲ ରୁ ଦେ ଦେଖିକି ଲଗେଇଲୁ ଆଉ ମୁଣ୍ଡ କୁଣ୍ଡେଇଲୁ ମୋବାଇଲ ରୁ ଦେଖିକି, ଆମେ ବହୁତ ମଜା କଲୁ। ତାପରେ ଆସିଲା ଚତୁର୍ଥୀ ଦି, ଚତୁର୍ଥୀ ଦିନ ବି ବୋଉକୁ ଆମେ ନେଇକି ପଳେଇ ଆସିଥିଲୁ। ଚତୁର୍ଥୀ ଦିନ ବି ବହୁତ ମଜା ହେଲା। ତାପରେ ଅଷ୍ଟମଙ୍ଗଳା ହେଲା। ତା ପରେ ବାହା ଘର ସରିଲା
ରିସେପ୍ସନ ହେଇନି?
ହଁ ରିସେପ୍ସନ ରେ, ରିସେପ୍ସନ ପା ହେଇଥିଲା।
ଆଚ୍ଛା।
ହଁ। ଆଉ।
ଆଉ ସବୁ ଭଲ। ତୁ କହ।
ହ ଆଉ ଚାଲୁନା କୁଆଡେ ଯିବା ବୁଲିବାକୁ। ସାଙ୍ଗମାନୋନ ସବୁ ଉ ଯିବା ବୁଲିବା ଯିବାକୁ।
ହଉ ଯିବା ପ୍ଲାନ କର ଯିବା କୋଉଠି?
ହଁ ତୁ ସମସ୍ତଙ୍କୁ ପଚାର ଆମେ ଗୋଟେ ଟ୍ରାଭେଲର୍ସ କରିକି ସମସ୍ତ ସେ ଯିବା ସବୁ ଜିନିଷ ଏ ସବୁ ନେଇକି ପଳେଇବା। ସେଠି ଆମେ ଭୋଜି କରିବା ସେଠି ଖାଇକି ମଜାମସ୍ତି କରିକି ଆସିବା ଆଉ।
ହଁ, ହଁ ସାଙ୍ଗ ମାନଙ୍କୁ କଲ କରି ପଚାରିକି କହମି।
ଆଉ ଘ, ଘରେ ବି ପଚାରି ଦବୁ।
ହଁ ଘରେ ବି ଟି, ନେବି।
ହଉ।
ଆଇ ଘରେ ବି ଯିବୁ?
ଆଈ ଘରକୁ ଯିବାର ଅଛି। ମୁଁ ଏବେ ଯିବିନି, ଯିବି ଏବେ ବୋଉ ମନ କରୁଛନ୍ତି। ଏବେ ସ୍କୁଲ ସବୁ ଖୋଲିଛି, ଏବେ ଯିବାନି ପଛରେ ଯିବା।
ହଁ ମୋର ବି ଯିବାର ଥିଲା। ମମି ମନା କରୁଛନ୍ତି କହୁଛନ୍ତି କି ଏବେ ତୁ ଯା ନା ପରେ ଯିବୁ। ଏବେ ପାଠ ପଢ, ଏବେ କ୍ଲାସ ସବୁ ହଉଛି ନା। କୋଚିଂ ଏ ସବୁରେ ବେଶୀ କରେ।
ଆଉ ତୋର ରଜ କେମିତି କଟିଲା?
ମୋର ରଜ ଭଲ।
କଣ କି, କଣ କେମିତିଆ, ଡ୍ରେସ କରିଥିଲୁ?
ମୁଁ, ମୁଁ ଗୋଟେ ଲେହେଙ୍ଗା କରିଥିଲି।
ଆଉ ତିନିଟା ରାଜରେ ତୁ ଗୋଟିଏ ଲେହେଙ୍ଗା କରିଥିଲୁ?
ନା ଆଉ ସବୁରେ ସେମିତି ନର୍ମାଲି କୁର୍ତ୍ତିୀ ଏ ସବୁ କରିଥିଲେ।
ଓ ଫାଷ୍ଟ ରଜରେ ଲେହେଙ୍ଗା ପିନ୍ଧିଦେଇଥିବୁ?
ହଁ ଫାଷ୍ଟ ରଜ ରଜରେ ଲେହେଙ୍ଗା ପିନ୍ଧି ଦେଇଥିଲି ଆଉ ଦିଟାଙ୍କର ସେମିତି ନାର୍ମାଲୀ କୁର୍ତ୍ତୀ ଏ ସବୁ ପିନ୍ଧି ନେଇଥିଲି। ତୁ କଣ, କରିଥିଲୁ?
ମୁଁ ବି ମୁଁ ଫା, ମୁଁ ଫାଷ୍ଟ ରଜରେ ପିନ୍ଧଥିଲି। ହ ଷ୍ଟେଟ ପ୍ୟା ପୁରା ମାନେ କାମ ବାଲା ଷ୍ଟେପ ପ୍ୟାଡ। ଆଉ ସେକେଣ୍ଡ ରଜରେ ପିନ୍ଧି ପିଧିଥିଲି କ୍ରପ୍ଟପ୍। ଆଉ ଏମିତି ଷ୍ଟେଟମେଣ୍ଟ ଚୁଡିଦାର ଏମତି ନେଇଯାଇଥିଲି। ଆଉ ତୁ ରଜ ଡୋରି ସଜେଇଥିଲୁ ନା?
ହଁ, ହଁ ତମ ଘରେ ଲାଗିଥିଲା?
ଅ ହଁ ଆମ ଏଠି ଲାଗିଥିଲା। ମୁଁ, ଉଁ ଗୋଲାପ ଫୁଲରେ ସଜେଇଥିଲି?
ଆମର ଗେଣ୍ଡୁ ଫୁଲରେ ସଜା ହେଇଗଲା
ହଁ ତୁ ସଜେଇଥିଲୁ
ହୁଁ ଆଉ ତୁ ସାନଭଉଣୀ
ମୁଁ ସାନ ପୋଉଣୀ ଖେଳୁଛି ସେ ସବୁବେଳେ ମୋବାଇଲ ଦେଖେ ମୁଁ କହିଲି ଏବେ ତୁ ମୋବାଇଲ ଛାଡ ମୁଁ ମୋ ସାଙ୍ଗ ସହିତ କଥା ହେବି ତୁ ଯା ବାହାର ଖେଳିବୁ
ହଁ ମୋ ଭଉଣୀ ବି ଦେଖୁଥିଲା ମୁଁ ଶୋଇଥିଲି ମତେ କହିଲା କି ତୁ ସାଙ୍ଗ କଲ କିଲଣି ହେଇନି ତୁ କଲ କଲୁ ଯେମିତି ସେ ଆଣିକି ମତେ ଦେଲା ତାପରେ ସେ ବି ମୋବାଇଲ ଦେଖୁଥିଲା ତାପରେ ସେ ଗଲା ପାଠ ପଢଆ ନାଇଁ କିି ସେ କହିଲା କି ମୁଁ ଯାଏଁ ପାଠ ପଢେ ତୁ ପରେ ମତେ ନହେଲେ ତୁ ସାଙ୍ଗ ସହିତ କଥା ହେଇକି ମତେ ନହେଲେ ଫୋନ ଡ଼ା ଦବୁ ଦବୁ
ହଁ ସେ ଅଲ ଟାଇମ ଖାଲି ମୋବାଇଲ ତାଙ୍କର ପାଠ ପଢା କିଛି ବି ନୁହଁ
ହଁ ସେଟ ତ ଅଛି ଫାଷ୍ଟ ମୋବାଇଲ ତାପରେ ଯାହା
ମୁଁ ବେଶୀ ତା ଉପରେ ମୋବାଇଲ ଦେଖେ ବୋଲି ମୁଁ ବେଶୀ ତାକୁ ଚିଲାଏ ସବୁବେଳେ
ମୂବି ଆଉ କଣ କରିବା
ନ ବି କହିଲେ ସେ ପୁର ମୁଣ୍ଡପୁର ଚଢି ଯାଉଛନ୍ତି
ହଁ ବା
ଖାଲି ଏମତି କଥା ହେବେ ଯେମିତି ଲାଗିବ ତାଙ୍କୁ ଛେଚିଦବା
ହଁ କିନ୍ତୁ କିଛି କହି ହଉନି ଛୋଟ ବେଶୀ ମାନେ ଓଭର ହଉଛନ୍ତି ସେ ଯେମିତି ହଉଛନ୍ତି ଆମକୁ ପିଟି ଆମକୁ ପିଟି ଦେବେ
ହଁ ଅ ଆଉ
ଆଉ ସବୁ ଭଲ ତୁ କଅ
ମୋର ବି ସବୁ ଭଲ ହଲ ଆଉ ତତେ କଣ ହଁ ଯାଇଥିଲି ଚାରିଟା ବେଳେ ଆସିଲି
କଣ ସବୁ ପଢା ହେଲା?
ସବୁ ପଳାହଲା ଏବେ ଏବେ ମାନେ ରୁଟିନ ଠିକସ ହେଇନି କି କିଏ ମଝିରେ ସେଥିରେ ଆସିକି ପଳେଇ ଦିଅନ୍ତି
ଓହୋ ମାନେ ସେମିତିଆ ନର୍ମାଲି ଆଚ୍ଛା
ଆଉ ତତେ ଯୋଉ ଖାଇବାରେ କଣ ତିଆରି କରିବା ଆସେ
ମୋତେ ହଁ ମୁଁ ସେମିତି ଭାତ ଡାଲି ଅ ଆଳୁ ଭଜା ନହେଲେ ଭେଣ୍ଡି ଭଜା ସେମିତି କିଛି କରିଦିଏ ନହେଲେ ମତେ ଡାଲମା ସବୁ କରି ଆସେନି ଡାଲମା ତରକାରୀ ସବୁ କରି ଆସେନି
ଓହୋ
ତୁ ତରକାରୀ ସବୁ କରଦୁ
ମୁଁ ସବୁ କରିଦେ ଖାଲି ବିରିୟାନୀ କୁ ଛାଡିକି
ବିରିୟାନୀ କୁ ଛାଡିକି ତୁ ସବୁ କରିଦଉଛୁ ନା ମୁଁ ବି ଏବେ ଶିଖୁଛି
ହଁ ମୁଁ ଶିଖି ନା ଥିଲି ମୁଁ ବି ଶିଖିନଥିଲି ମୁଁ ମୋ ମାଆ ଠାରୁ ଶିଖିଲି
ହଁ ଧୀରେ ଧୀରେ ହେଇଯିବ ସବୁ
ହଁ ନ ଶିଖିଲେ ବି ଗୋଟେ
ହଁ ସେ ଯୋଉ ବଡ ଭଉଣୀ କତି ମୁଁ କଲ କରିଥିଲି ଅ ସେମାନେ ସେମାନଙ୍କର କଣ ହେଇଚି କେଜାଣି ସେମାନେ ଆମ ନମ୍ବର କୁ ବ୍ଲକ କରିଦେଇଥିଲେ।
କରିଦେଇଛନ୍ତି?
ହଁ କରିଦେଇଥିଲେ ଆଉ ମୁଁ ଯେମିତି ଖୁସି ନମ୍ବର ରେ କଲ କଲି ଖୁସି ନମ୍ବର ରେ ବି ସେମାନେ ମମି କଥା ହଉଥିଲେ ଭାଉଜ ସହିତ ତ ସେମାନଙ୍କୁ ମାନେ ବିଜି ଦେଖେଇଲା ସେମାନେ ଭାବିଲେ କି ମୁଁ ତାଙ୍କୁ ବ୍ଲକ କରିଦେଇଛି। ସେମାନେ ଆମକୁ ବ୍ଲକ କରିଦେଲେ ମୁଁ ଯେମିତି ମାନେ କଲ କଲି ବିଜି ବିଜି ଦେଖେଇଲା ତାପରେ ଖୁସି ନ ନମ୍ବର ରେ ମିସ୍କଲ ଥିଲା ମୁଁ ତା ନମ୍ବର ରେ କଲ୍ କଲି ମୁଁ କହିଲି ତୁ କାଲି ରାତିରେ କଲ୍ କରି ଥିଲୁ କି ମମି କଥା ହଉଥିଲେ ଭାଉଜ ସହିତ ସେ କହିଲେ କି ନା ମୁଁ ତ କରିନଥିଲି କଲ କରିନି ସେ ଦି ଜଣ କରି କରିଛନ୍ତି ବୋଧେ ମୁଁ ଫେରେ କହିଲି ହଁ ସେ ଦି ଜଣ ଜଣ ମତେ ବ୍ଲକ ଦେଇଛନ୍ତି ଆଉ ବିଜି ବିଜି ଦେଖଉଛି ଛୋଟି ନୁହେଁ ନା ଛୋଟି। ସେ ଯୋଉ ସାନ ଭଉଣୀ ସାନ ଭଉଣୀ ଚିଲେଇ ପାଟି କରି କହୁଛି କହୁଚି କି ହଁ ହଁ ଆମକୁ ତମେ ବ୍ଲକ କରିଦବା ଆମେ ତମକୁ ଛାଡିଦମୁ ହେଲା ମମି ପୁରା ରାଗି ଯାଇଥିଲେ। ତାପରେ ଏବେ ତୁ ତ ଯୋଉ ଭିଡିଓ କଲ କରିନଥିଲୁ।
ଉଁ ହୁଁ।
ତୁ ଯୋଉ ଭିଡିଓ କଲ୍ କରିଥିଲୁ ଆଉ ମୁଁ ତାପରେ ମୁଁ ଭାବିଲି ମୁଁ କହିଲି କି ମୁଁ କଲ୍ କରି ଦେଖେ ତାଙ୍କୁ ମାନେ ତାଙ୍କ କଲ ଲାଗୁଛି କି ନାହିଁ ଦେଖିଲା ବେଳକୁ ଫିର୍ ଅନବ୍ଲକ କରିଦେଇଛନ୍ତି ଫିର୍।
ଯଦି ବୋଉ କିଛି କହିଥିବେ ତାଙ୍କୁ?
ନା ନା ହଁ ହଁ ପାଟି କରିଥିବେ?
ସେଇଥିପାଇଁ ସେ ଅନ୍ ବ୍ଲକ କରିଦେଇଛନ୍ତି ମୁଁ ବି କାଲି ରାତିରେ ଫୋନ କରିଥିଲି। ଫୋନ କରିଥିଲି ହଁ କଥା ହେଲେ ଏମତି ଭଲ ମନ୍ଦ ପଚାରିଲେ ଆଉ ସେ କହିଲେ କି ମୋବାଇଲ ଆମର ଖରାପ ହେଇଯାଇଛି ତୁ ଛୋଟି ମୋବାଇଲରେ ଦବୁ ସବୁ ଏମତି କହିଲେ ଆଉ।
ମିଛ। ଦି ଜଣଙ୍କ ମୋବାଇଲ ଠିକ୍ ଅଛି ହେଲା ସେମାନେ କଣ ପାଇଁ ଓହୋ
ଅପା ସେ ଖ ସେ ଖରାପ କଥା ମତେ କହିନାହାନ୍ତି କ‌ଇ-କହିଲେ କି ଆଉ ସେ ବଡ ମୋବାଇଲରେ ଦୋବୁନୁ ତୁ ଛୋଟି ମୋବାଇଲ ରେ ଦୋ ବୁ ମାନେ ମୁଁ ସେଇଥିରେ ତତେ ତୁ କଣ ପ ଠୋଉଚି ମୁଁ ଦେଖିବି।
ସେଇ ମାନେ ତା ମାଙ୍କ ନମ୍ବରରେ ତ?
ହଁ।
ହଁ ସେ ଛୋଟନ୍ ସେ ମିଛ ନା ନା ସେଟା ମିଛ କଥା ବି। ତା ଯୋଉ ମାଆଙ୍କର ଯୋଉ ସିମ୍ ନୁହେଁ ନା
ହୁଁ।
ସେ ବଡି ପାଖରେ ହିଁ ଅଛି। ହଁ ତାରି ପାଖରେ ହିଁ ଅଛି। ସେମାନେ ତତେ ସେ ମିତିଆ ସେ କଲ୍ ଫଲ୍ କଥା ହୋଉଥିବ ନାଁ କଣ ସେଇଥିପାଇଁ ତତେ ମିଛ କହି ଦେଲା। ମୁଁ ଖାଲି କଲ୍ କରି ଦେଖିଲି କି ରିଙ୍ଗ ହୋଉଥିଲା। ମୁଁ ଆଉ କାଟିଦେଲି ମୁଁ ଆଉ କିଛି କଲିନି। ସେ ବି ଯଦି କଲ୍ କରିବ ମୁଁଇ
ତା ଫାଷ୍ଟ ନମ୍ବରଟା କହିନ କି?
ତା ଫାଷ୍ଟ ନମ୍ବର ସେଟା ବା ଲାଗିବନି ମାମୁଁ ପା ସିମ୍ ଟା ଭାଙ୍ଗି ଦେଇଚନ୍ତି। ଏ ହଁ। ସେଇଥି ପାଇଁ ସି ବି ଯଦି କଲ୍ କରିବ। ମୁଁ ତାକୁ ଏଇ ସବୁ କହିଦେମି ଆଉ କଣ ନା
ହଁ
ତୁ କହିବୁ କହି ଦୋଉନୁ ପାଏଲ ଦି ଅ ପାଏଲ ଦେଇ ବି ଅଛନ୍ତି? ଆଉ ତମେ ଦି ଜଣ ବି କଥା ହେଇଯିବ।
ହୁଁ।